ହ୍ୟାଲୋ ହଁ ମ୍ୟାଡାମ ନମସ୍କାର କଣ କରୁଛନ୍ତି ହଁ କଣ କରୁ ଛନ୍ତି।
ଏଇ ଆପଣଙ୍କୁ କଲ ଲଗଉଛି ବହୁତ ସମୟ ହେଲାଣି ଏ କଲଟି ଲାଗୁନାହିଁ ଆଉ
ଓ ଖାଇଛନ୍ତି।
ହଁ ଖାଇଛି ଆଉ ଆପଣ।
ହଁ ଏବେ ଖାଇକି ଉଠିଲି
ଆଉ କଣ ଗରମ ଦିନରେ ପଖାଳ ଖାତ ନା ଗରମ
ନା ମୁଁ ଭାତ ଜଲଦି ଖାଏନି ଲେଟ ରେ ଖାଇ କିନ୍ତୁ ଆଜି କାଇଁ ଇଛା ହେଲା କାଲି ରାତିରୁ ଭାତ ଖାଇନଥିଲି। ତ ଆଜି ଇଚ୍ଛା ହେଲା ଭାତ ଖାଇଦେଲି। ପଖାଳ ଭାତ ଭଜା ଭଜି ଆଣିକି ଖାଇଦେଲି ଆଉ। ଲେଟ ରେ ଭାତ ହଁ ଗରମ। ପାଇଁ। ତାପରେ ମୁଁ ଆଜି ବି କିଛି ବହୁତ ଜୋରେ ଗରମ ଆପଣଙ୍କ ଆଡେ କେମିତି ଗରମ।
ହଁ ଆମ ଆଡେ ବି ବହୁତ ଜୋର ଗରମ ହଉଛି।
ଓହୋ ସେଥିପାଇଁ ରାତିରୁ କାଲି ଖାଇବା ପାଇଁ ଇଛା ହେଲାନି ବହୁତ ଜୋର ଗରମ ହଉଛି ସେଥିରେ ଖାଇବା ପାଇଁ କିଛି ବି ଇଚ୍ଛା ହଉନି। ତ ସେଥିପାଇଁ ସକାଳୁ ଖାଇଲି। ।
ମୋ ରୋଷେଇ ଅଧା ହେ
ଓହୋ। ଆଉ କଣ ଖାଇଛନ୍ତି।
ପଖାଳ ଭାତ। ଭଜା ଏମିତି ସବୁ ବଡ଼ି ଚୁରା ଖାଇଛି ଆଉ ଦେଶୀ ଖାଦ୍ୟ ପୁରା ଆଉ।
ଓହୋ ଆଉ ଆଜି ଆଇଂଶ ନା ନିରାମିଷ।
ନାଇଁ ଆମିଷ।
ଆଇଁଷ ଖାଉଛନ୍ତି।
ହଁ ମୁଁ ଖାଏ ଆଇଶ ଆ ଆପଣ।
ହଁ ମୁଁ ଆଇଁଷ ଖାଏ ଏମିତି ରବିବାରେ ଖାଏନି କିନ୍ତୁ ବୁଧବାର ଶୁକ୍ରବାରେ ଖାଏ। ରବିବାରେ ମୁଁ ଖାଏନି।
ଆଜ୍ଞା।
ଆଉ ରୋଷେଇ କଣ କରିଛନ୍ତି।
ରୋଷେଇ ଖାଲି ଏଇ ଭାତ ହେଇଛି। ଡାଲି ହେଇଛି। ଉଁ ଶଶୁର ଟିକେ ମୋର ତାଙ୍କର ସେ ଟିକେ ନିରାମିଷ ତ ତାଙ୍କ ପାଇଁ ଟିକେ ଖାଲି ତରକାରୀ ପୋଟଳ ଆଳୁ କଷିଛି ସେତିକି ହେଇଛି ଆଉ ପୁଅ ପାଇଁ ମୁଁ ପାଇଁ ଆମିଷ କରିବି ଆଉ
ଓହୋ ଆଉ ଆପଣଙ୍କୁ କ ନାଇଁ ରୋଷ ରୋଷେଇ ଚାଲିଛି ସରିନି ରୋଷେଇ ଚାଲିଛି ମମି କରୁଛନ୍ତି ଭାତ ହେଇଗଲାଣି। ଭଜା ହେଇଗଲାଣି ଆଉ ଆଇଁଷ ରୋଷେଇ ଚାଲିଛି ବାବାହଙ୍କା ଖାଇବେ ତ ଓ ଆଇଁଷ ଚାଲଛି ଆଉ ଆଉ ଆପଣଙ୍କୁ କଣ ଖାଇକୁ ଭଲ ଲାଗେ ମାନେ ଆଇଁଷ ଭି
ହଁ ମୁଁ ସବୁ କିଛି ଖାଏ ସେମିତି କିଛି ନାହିଁ
ଓ ଓହୋ ଅହୋ ଆଉ ଫଳ ଭି ସାର ଆପଣଙ୍କୁ କଣ ଭଲ ଲାଗେ?
ଫଳ ଭିତରେ ମୁଁ ଟିକେ ସେଉଟା ଏତେ ଟିକେ ଆପଲ ଟା ସେଉଟା ଟିକେ ଖାଇବା ତମେ ଭଲ
ହଁ ହଁ ଓ ହଁ ଆଉ ଏବେ ଉଁ ଯୋଉ ଆପଣ କଣ ମାନେ କୁଆଡେ ବୁଲିବାକୁ ଯିବେ ନା ଯିବେନି?
ଉଠ
ବେଲେ ଇ ଏବେ ଇ ଖରା ଦିନେ ବୁଲିବାକୁ ଯିବେ ନା ଯି ଯିବେନି
ଇରେ ବାବା ଖରାରେ ଘର ବାହାରି ହଉନି ଯୋଉ ଝାଳ ଭଗବାନ ଗରମ କ
ନା ଯାଇଛନ୍ତି?
ରେ ବାବା ବାବା ଯାଇଥିଲି ବହୁତ ଦିନ ତଳେ ଆଉ ଯିବାକୁ ଇଚ୍ଛା ପ୍ରକାଶ କରିବିନି।
ଆ କାହିଁକି ନା ବହୁତ ଚାଲିବାକୁ ପଡେଲି ନା
ଏତେ ବୁଲିଲେ ବି ସରିବନି ଦେଖିବାଟା ଆମର
ଓ ନାଇଁ ମାନେ ନନ୍ଦନକାନ ଏରିଆ ଟା ବହୁତ ବଡ ରହିଗଲାଣି ମାନେ ବହୁତ ବଡ କାରେ କରିସାରିଲେଣି କିନ୍ତୁ ଆଉ ଯେତେଟା ଆଗରୁ ପଶୁ ପକ୍ଷୀ ଯୋଉ ମେଞ୍ଚା ମେଞ୍ଚା ଥିଲେ ସେତେଟା ଆଉ ନାହାନ୍ତି।
ଆଜ୍ଞା ଏଇ ତ ଖରା ଆଉ ଯୋଉ ହଉଚି ଗରମ ଉଁ ସେଥିରେ ତ ବହୁତ ମାନେ ଏଁ ଜୀବଜନ୍ତୁ ମାନେ ବି ମୃତ୍ୟୁବରଣ କରୁ ଛନ୍ତି ମଣିଷକୁ ତ ଅଂଶୁଘାତ ତ ହୋଉଚି।
ତାପରେ ଆଉ ନାହାନ୍ତି ବେଶୀ ମାନେ ମ୍ ଏ ଏବେ ଯାଇଥିଲି ଥରଟେ ତ ଯେତିକି ମାନେ ବାଘ ବାଲ- ଯାହା ବି ଥାନ୍ତି ଏବେ ଆଉ ଏତେଟା ନାହାନ୍ତି ଆଉ ଯାହା ଅଛନ୍ତି କମ ଅଛନ୍ତି।
ଓହୋ।
ଆପଣ ଥରେ ଯାଇସ ହେଲେ ନା।
ହଁ ମୁଁ ଥରେ ଯାଇଛି ଆଉ ଇଚ୍ଛା ହେଲା ନାହିଁ ଯିବି ଆଉ କେବେ ସମୟ ପାଇଲେ ଯାଇକି ଦେଖିଦେଇ ଆସିବି। ଆଉ ଯଦି ମନ ହବ ସେମିତି କେବେ ରଥଯାତ୍ରା ଯାତ୍ରା ବି ମୁଁ ଯାଇନି ଠାକୁରଙ୍କର ନି ମତେ ଯେବେ ଲାଗିବ ତାପରେ ଟିକେ ଛୁଆ ଟିକେ ମୋର ଛୋଟ ଅଛି ତ ଆଉ ଛୋଟ ଛୁଆକୁ ଏତେ ଯୋଉ ଭିଡ଼ ତାପରେ ଖରାାରେରେ ତାକୁ ବି ଧରିକି ଯିବା ଟିକେ ସମ୍ଭବ ହବନି।
ତାପରେ ଆଉ ଗୋଟେ କଥା ଜାଣିଥିବେ ଜଗା ଦର୍ଶନ କରିବାକୁ ହେଲେ ମାନେ ଛୋଟ ଛୁଆ ହଉ କି ଯାହା ବି ହଉ ଯଦି ଜଗାର ଡୋରି ଲାଗିଲା ତାହେଲେ କେବେ ବି ଅଟକେଇକି ରହିପାରିବେନି। ଆଉ ଯଦି ଆଉ ଯେତି ଟଙ୍କାର ଡରି ନ ଲାଗିଲା ତମେ ଯେତେ ଜୀବ ଜୀବ କହିଲେ ବି
ହଁ ମୁଁ ଯାଇଥିଲି କେବେ ପୁଅ ବର୍ଷକର ହେଇ ନଥିଲା ମୁଁ ଯାଇଥିଲି। ତାପରେ ଆଉ ଲାଗିନି ଡୋରି କିନ୍ତୁ ତୁ ଏଇ ଯୋଉ ଟିକେ ଖରାରେ ଆଉ ଯାଇ ହଉନି।
ଆ ସେ ଗୋଟେ ଚମତ୍କାର ଭଳିଆ ନୁହଁ?
ଆଜ୍ଞା ଆଜ୍ଞା।
ଏ ମାନେ ଯିବ ଯିବ କହୁଥିବ ହେଲେ କେବେ ଯାଇପାରିବୁନୁ ହଠାତ୍ ମାନେ ବାହାରିବ ତ ସାଙ୍ଗେ ସାଙ୍ଗେ ଚାଲ।
ହଁ।
ଆପଣ କେତେ ଥର ଯାଇଛନ୍ତି ଜଗା ଦର୍ଶନ କରିବାକୁ?
ହଁ ମୁଁ ସେଇ ତିନି ଥର ଚାରିଥର ହବ ପ୍ରାୟ ଯାଇଚି। ଠାକୁରଙ୍କର ଡୋରି ଯାହା ଲାଗିବ ଯେମିତି ଆଉ ନାଇଁ ନାଇଁ ରଥଯାତ୍ରାରେ କେବେ ଟୋଟାଲି ଯାଇନି।
ଅହଁ ଆଉ ଆପଣଙ୍କ ଆଡେ କଣ ରଜ ଅଛି।
ହଁ ରଜ ଅଛି ଖରା ତ ହଉ ଜୋର ଦେଖାଯାଉ କେମିତି କଣ ଆପଣ କେମିତି କଣ ପାଳନ କରନ୍ତି ରଜ?
ଆମର ଏଠି ରଜ ଉତ୍ସବ ହୁଏ। ତ ଆମେ ପୁରା ତିନି ଦିନ ରଜ ତିନି ଦିନ ହି ପାଳନ ହୁଏ। କିନ୍ତୁ ଆମେ ଚାରି ଦିନ କରୁ କାହିଁକିନା ଯୋଉ ଦିନ ସରିଯାଏ ରଜ ସେଦିନ କୁହାଯାଏ ଶେଷ ରଜ ବୋଲି।
ଆଜ୍ଞା ଆଜ୍ଞା।
ତିନି ଦିନ ତିନି ଚାରି ଦିନିଆକ ଟୋଟାଲି ନା କାମ ଦାମ କିଛି କରିବୁନୁ ନୂଆ ଡ୍ରେସ ତିନି ଦିନିଆକ ନୂଆ ଡ୍ରେସ ହବ। ନୂଆ ଡ୍ରେସ୍ ପିନ୍ଧିବୁ ଆଉ ପିଠା ପଣା ହୁଏ। ଆଉ ଯିଏ ଯାହାର ବୁଲିବାକୁ ମାମୁଁ ଘର ମାଉସୀ ଘର ଯିଏ ଯୁଆଡେ ଯିବାକୁ ଚାହେଁ ବୁଲିବାକୁ ଯାଆନ୍ତି ଝିଅ ମାନଙ୍କର ସବୁ କିଛି ଖୁସି।
ଆଜ୍ଞା।
ଆଉ ମହୋତ୍ସବ ବି ପଡେ ପାନ ଖାଉ। ଆଉ ପିଠା ତ ହଁ ମିଠା ପାନ ମାନେ କଡାପାନ ନୁହେଁ ସାଧା ପାନ।
ହଁା ହଁା
ରଜକୁ ଗୋଟେ ମାନେ ଗୋଟେ ବର୍ଷକୁ ଥରେ ସେ ପାନ ଖାଉ। ତ ଗୋଟି ସେଇ ରଜକୁ ପାନ ଖାଇବୁ ଟିକେ ବୁଲାବୁଲି କରିବୁ ପାର୍କ ଫାର୍କ ଯିବୁ ଏଠି କାହିଁକି ନା ଆମେ ଯୋଉଠ ଅଛୁ ସେଇ ଜାଗାରେ ଦୋଳି ଫୁଣି
ଯୋଉ ଖରା ହୁଏ ଆପଣ ସେ ଖରାରେ ପାଖରେ ବୁଲିବା ପାଇଁ ଯାଆନ୍ତି।
ହଁ ରଜରେ ଯେମିତି ହେଲେ ବି ରଜରେ ବନ୍ଦ ନାଇଁ। ଆଉ ଯୋଉଥିରେ ବନ୍ଦ ହେଲେ ଚଳିବ କିନ୍ତୁ ଉପରଳା ଟାଇମ ଟା ଆମେ କାହିଁକି ନା ଆମର ଯୋଉଠି ଅଛୁ ସେଇଠି ସୁବିଧା ନାହିଁ ଦୋଳି ଫୋଳି ଥିଲା ସୁବିଧା କିନ୍ତୁ ଏବେ ଆଉ ନାହିଁ। ହିଁ ନା। ତ ଆମେ ଯାଇକି ଚା ନା ଚାରିଟା ବେଳିଆ ଟାଇମ ଯାଇକି ତୋଳି ଫୋଳି ଖେଳିକି ଆସୁ ମାନେ ଲାଗିଲେ ବି ଏମିତିରେ ଗୋଟେ ମ ରଜ ଥାଏ ସାଙ୍ଗସାଥି ହେଇକି ଯିବା ନା। ତ ସେଥିପାଇଁ ସାଙ୍ଗ
ଦୋଳି କଣ କି ବିଶେଷ କରି ଟିକେ ଗାଉଁଲି ଯୋଉ ଜାଗାଟା
ହଁ ହଁ।
ଜାଗାରେ ଟିକେ ଆମ୍ବ ତୋଟା ଟା ଥିବ କି କିଛି ବଡ ବଡ ଗଛ ଥିବ ଯୋଉଠି ଟିକେ ଭଲ ଜାଗା ଥିବ। ସେଇ ଜାଗାରେ ଟିକେ ଦୋଳି
ହଁ ତମେ ଠିଆ ହେଇ କଣ କହିଲେ ମୁଁ କହିଲି ମାନେ ଠିଆ ହେଇକି। ଖେଳନ୍ତି ବସିକି ଖେଳନ୍ତି ମାନେ ଏମିତି ଯେ ବାଉଁଶରେ ଦୋଳି ହେଇଥିବ ଏବେ ଆଉ ସେଗୁଡାକ ଦେଖିବାକୁ ମିଳୁନି।
ବାଉଁଶ ଆଉ ଯୋଉ ପଟାରେ ଯୋଉ ଦୋଳି ହୁଏ ସେଇ ଦୋଳି ଲାଗେ ଆପଣଙ୍କର।
ମୁଁ ସେ ଏମିତି ଦୋଳି ନୁହଁ ଏମତି ନର୍ମାଲି ଯୋଉ ଦୋଳି କିଣିକି ଆସେ ବାହାରୁ। ବାଟ ମାନଙ୍କରେ ସବୁ ପକେଇଥାନ୍ତି। ତ ସେଇ ଦୋଳି ଆଣିକି ଲଗା ହୁଏ କିନ୍ତୁ ଏମିତି ଯୋଉ ପଟାରେ ବନ୍ଧା ହେଇକି ବାଉଁଶରେ କେବେ ବି ଖେଳିନି ମତେ ମୁଁ ଦେଖିଛି। ହଁ। କିନ୍ତୁ କିନ୍ତୁ ମତେ ଡର ଲାଗେ ସେଥିରେ ଖେଳକୁ ସେଇଟା ବହୁତ ଉଞ୍ଚାରେ ହେଇଥିବ ଆଉ ବହୁତ ମାନେ ସ୍ପିଡ ପେଲିବେ। ମୁଁ କେବେ ବି ଖେଳିନି ସେଥିରେ ତ ଇଚ୍ଛା ମୋର ବହୁତ ସେଥିରେ ଖେଳିବାକୁ କିନ୍ତୁ ଆଜି କାଲି ତ ଆଉ ମିଳୁନି ନା।
ହଁ ହଁ ମିଳୁନି ଯେବେ ଆସିବେ ଆମେ ଉପରକୁ ବୁଲିବା ପାଇଁ। ଆ ତ ରଜ ଟାଇମ୍ ରେ ଯଦି ଆସି ପାରିବେ ତ ମୁଁ କହିବି ବି ଆମର ଯୋଉଠି ସବୁ ଲାଗୁଚି ଦୋଳି ସେଠି ଯାଇଁ
ଆପଣ ଆପଣଙ୍କ ଆଡେ ମାନେ ଏମିତି ପଟା ଦୋଳିଭଙ୍ଗା ହଉଚି?
ହଁ ହଁ ଲାଗେ ଲାଗେ ଦୋଳି ଲାଗେ ପଟା ଆଉ ବାଉଁସ ଦେଇକି ଯୋଉଟା ଲଗାନ୍ତି ଦୌରି ସହିତ ଲଗେଇକି।
ଓହୋ ଓହୋ ଆଉ ଆପଣ ଖେଳିଚନ୍ତି?
ହଁ ମୁଁ ଖେଳିଚି ଆଗରୁ ତ ଖେଳେ କିନ୍ତୁ ଏବେ ଆଉ ଖେଳି ପାରୁନି ଡର ଲାଗୁଚି ଛୋଟବେଳେ ସେମିତି ଖେଳୁଥିଲି କିଛି ଦିନ ଛାଡିଦେଲା ଠାରୁ ଡର ଲାଗୁଚି ଆଉ।
ମୋ ଛୋଟବେଳୁ ମୋର ଆସ ଯେ ମୁଁ ସେଇ ଦୋଳିରେ କେବେ ଖେଳିବି କିନ୍ତୁ କେବେ ବି ଖେଳି ପାରୁନି ମାନେ ଥରେ ଥର ଦେଖିଥିଲି ଗାଁ ପଟକୁ ଗଲେ ଦେଖେ କିନ୍ତୁ ଖେଳିନି କିନ୍ତୁ ଏବେ ଯେବେ ମନ ହଉଛି ବଡ ହେଲା ପରେ ଖେଳିବା ପାଇଁ କିନ୍ତୁ ଖେଳି ପାରୁନି। କାହିଁକିନା ଏବେ ଦୋଳି ହିଁ ନାହିଁ ଆଉ ତାପରେ କେବେ ବି ଗାଁକୁ ଯିବା ହଉନି ସେଥିପାଇଁ ମୁଁ ସେଇ ଦୋଳି କେବେ ବି ଖେଳିନି ମତେ ବହୁତ ଇ ଇଛା ହୁଏ ସେ ଯୋଉ ଠିଆ ହେଇକି ଦୋଳି ଖେଳନ୍ତି ବସ ସିକି ଦୋଳି ଖେଳନ୍ତି ମାନେ ବହୁତ ଦୂର ବାଟ ମାନେ ଯାଏ ସେ ଦୋଳି ମତେ ସେଇଗୁଟା ହିଁ ଡର ଲାଗେ ମାନେ ପେଲିଲେ ବହୁତ ଦୂରକୁ ଯିବ ବା। ଆଉ ଆପଣ କଣ ପିଠା ପଣା କରନ୍ତି ରଜକୁ? ହ। ହଁ ହଁ ସେ। ପଡି ଯାଆନ୍ତିିବି କହିଲି ଆପଣଙ୍କର ରଜକୁ କଣ ପିଠା କରିବେ ମୁଁ କହିଲି ରଜ ରଜକୁ କଣ ପିଠା କରିବେ।
ଠା ଏଇ ମୋର୍ ସବୁ ହୁଏ ମଣ୍ଡି ପିଠା।
ହୁଁ ହଁ ହଁ ଶୁଭିଲା ହଁ ଶୁଭୁଛି ହଁ ଶୁଭୁଛି।
କେ ନନ୍ଦି ପୀଠ କିନ୍ତୁ ପୋଡ ପିଠା ହଉଛି ଚି ଆରେ ହଁ ହ୍ୟାଲୋ
ହଁ ଶୁଭୁଛିି କହୁନାହାନ୍ତି।
ନିର ରଜର ମୁଖ୍ୟ ଖାଦ୍ୟ ହୁଏ ନା ପୋଡ଼ ପିଠା।
ହଁ।
ତାଙ୍କ ଘରେ ପ୍ରାୟତଃ ଦେଖିବା ଦେଖିବେ ଘରା ଘରା ପୋଡପିଠା ହେଇଥାଏ।
ହଁ କିନ୍ତୁ ଏବେ ଆଉ ସେଇ
ସେ ମାନଙ୍କ ଘରକୁ ଆମେ ମାନେ
ମୁଁ କହିଲି ଆଉ ସେ ପୋଡ ପିଠାଙ୍କା ହଉନି ଏମିତି ନର୍ମାଲି ଖାଲି ଚକୁଳି ପିଠା ଏମିତି ନର୍ମାଲି କରିଦଉଛନ୍ତି ଏମିତି ଆଉ କରୁ ନାହାନ୍ତି ସେ ପୋଡ ପିଠା କାଖେରା ପିଠା। ହଁ। ସେ ମାନେ ପୋଡ ପିଠ ର ଟେଷ୍ଟ ଅଲଗା ଆମେ ପ୍ରେସର୍ ରେ କରିବା ଅଲଗା କିନ୍ତୁ ତା ଟେଷ୍ଟ ଅଲଗା ମାନେ କରିବା ପୋଡ ପିଠା ସେଟା ଅଲଗା ଟେଷ୍ଟ ଥାଏ। ହଁ ଏବେକାର ଆଉ ଟେଷ୍ଟ କିଛି ଆଗ ଲାଗୁନି ସେମତି। କଣ କହିଲେ। ହଉ ମ୍ୟାଡ଼ାମ୍ ଆପଣଙ୍କ ସହିତ କଥା ହେଇକି ବହୁତ ଭଲ ଲାଗିଲା ଏବେ
ଆଜ୍ଞା ଆଜ୍ଞା।